ହଁ କଣ କରୁଥିଲେ?
ହଁ ଏଇଠି ଆଉ କଣ ଚାରଟା ବେଳିଆ କାମ ଓଳାଓଳି ହବ ଆଉ।
ଓହୋ ଖାଇସାରିଲେଣି?
ହଁ ଖିଆପିଆ ସରିଲାଣି।
ହୁଁ ହଁ ଆଉ କଣ ରୋଷେଇ କରିଥିଲେ ଆଜି?
ହୁଁ ନା ଆଜି ତ ଗୁରୁବାରେ ଅରୁଆ ଆଉ। ଅରୁଆ ଭାତ ଡ଼ାଲମା ଭଜା ହଁ ଆମ
ରା
ହଁ ହଁ ଆମର ଇଆଡ଼େ ସବୁ ଗୁରୁବାର ଅରୁଆ ଖାଆନ୍ତି।
ଅଁ ବିନା ପିଆଜ ରସୁଣ।
ହଁ ବିନା ପିଆଜ ରସୁଣ।
କଣ ଏଇ ଯୋଉ ଓଷା ଆଜ୍ଞା କୁହନ୍ତୁ।
ସା ନୁହେଁ ଯେ ଗୁରୁବାରରେ ଆମର ଅରୁଆ ଖିଆ ହୁଏ ଏପଟେ ଆଉ।
ଉଁ ହୁଁ ସେପଟେ ସମସ୍ତେ ସାଆତି।
ହଁ ସମସ୍ତେ ଖାଆନ୍ତି ଆମଘରେ ମୋ ବା ପ ଘର ସାଇଡ଼ରେ ବି ଆମେ ବି ସେଇ ଆମର ବି ସିଆଡ଼େ ବି ସେଇ ଗୁରୁବାରେ ଥିଲା। ସେ ଗୁରୁବାରେ ମାନେ ସେଠି ଅରୁଆ ଖିଆ ହୁଏ ଆଡ଼େ ଶାଶୁଘରେ ବି ସେଆ ଆଉ।
ଉଁ ଭଲ ଆଉ।
ଉଁ। ପିଆଜ ରସୁଣ ନାଇ ସାଧାରେ ଭାତ ଡ଼ାଲମା ଭଜା ଶାଗ ଖଟା ଏମିତି ଯାହା ହେଇପାରିବ। ଆପଣଙ୍କର କଣ ହେଇଥିଲା?
ମାମର ଆଜି ସାଧା ଓପରେ ହେଇଥିଲା ଲ ଆଇଁଷ ଆମେ କେଇ ଖାଉନୁ ଘରେ ମୋ ଝିଅର ଖାଲି ଖାଉଛନ୍ତି ଝିଅ ଦି ଜଣ ଖାଉଛନ୍ତି। ଆଉ ଘରେ କେଇ ଖାଉନା ସମସ୍ତେ ସାଧା ମୁଁ କରିଥିଲି ଛତୁ ଭାତ ଡ଼ାଲି ଖଟା। ଆମ୍ବ ପାମ୍ପଡ଼ ଏମିତି କରିଥିଲି ଆଉ। ଆଉ ମୁଁ ତ ଖାଇନି ଆଜି ଗୁରୁବାରେ। ଆମ ଘରେ ମୋ ଶାଶୁ ଅଛନ୍ତି। ଘରେ ଖାଆନ୍ତି ମୁଁ ଖାଏନି ସମସ୍ତେ ଖାଆନ୍ତି ମୁଁ ଖାଏନି। ମୁଁ ଗୁରୁବାରେ ବି ଅରୁଆ ଖାଇଦେ ଆଜି ଆଉ କରିନି ଝିଅ ଦେହଟା ଭଲ ନାହିଁ ତ କରିନି ଆଜି। କରିନି ପିଠା କରିକି ଖାଇ ବୋଲି ଆଉ କରିନି ଯେ ଭଲ ଲାଗୁନି ଯେ ଆଉ କରିନି ଝିଅ ଦେହଟା ଭଲ ନାହିଁ ରା ଚିରେ ତ ତାକୁ ଦଉ ଧରିଛି ଅନିଦ୍ରା ହେଇଛି ଆଉ ଧ କରିନି ଆଉ।
ଓହୋ।
ଯେ ଜର ହେଇଯାଇଛି ଝିଅ ଟାକୁ ତ ସାନ ଝିଅକୁ ସେଥିପାଇଁ ତାକୁ ଧରିକି ବସିଯିବି ଏବେ।
ସାନ ଝିଅ କେତେ ବର୍ଷର?
ସା ଝିଅକୁ ପାଞ୍ଚ ବର୍ଷ।
ଓହୋ। ଦେହ ଭଲ ନାହିଁ ତାହେଲେ ଆଉ କ ମନ ଭଲ ଲାଗୁନି ଖାଇନ ସେଥିପାଇଁ।
ହଁ ଏରା ମନ କେତେ ଝିଅ ଦେହଟା ପୁରା ତାକୁ ସକାଳୁ ଇଞ୍ଜେକ୍ସନ ମାରିକି ଆଣିଲି ମେଡ଼ି ସିନ୍ ବି ଆଣିଛି ଫୁଙ୍କେଇବାକୁ ବି ନେଇଥିଲି କାଲି ସ୍କୁଲ ଯାଇଥିଲା ଟ ଡ଼ରି ଯାଇକି କହିଲା ଯେ।
ଓହୋ ହୋ।
ସେଥିପାଇଁ ତାଙ୍କ ମେଡ଼ିକାଲରୁୁ ନେଇକି ଆସିକି ଏବେ ଏଇଠି ଝିଅଟା ଶୋଇଚି ଯେ ତା ପାଖରେ ବସିଥିଲି। ଆଉ ସମସ୍ତ ପାଇଁ ସାରଙ୍କ ପାଇଁ ସମସ୍ତଙ୍କ ପାଇଁ ରୋଷେଇ କଲି ମୁଁ ଆଉ କରିନି ମୋ ପାଇଁ ମୋ କହିଲି ଆଉ ଭଲ ଲାଗୁନି ଆଉ ଖାଇବିନି ରାତିକି ଏକାଥରେ କରିକି ଖାଇବି ଆଉ।
ଓହୋ।
ଖାଇବେ ଯେ ମୁ କହିଲି ସୋମବାର ଗୁରୁବାର ଅରୁଆ ମଙ୍ଗଳବାର ଅରୁଆ ଶନିବାର ଅରୁଆ ସବୁବେଳେ ଟେ ଅରୁଆ ଖିଆ ହଉଛି ଆଉ ଭାତ କଣ ଖାଇବି ଖାଇବିନି।
ଓ ମଙ୍ଗଳବାର ଶନିବାର ବି ଅରୁଆ ଖାଆନ୍ତି।
ହୁଁ।
ଡ଼ାକିଲେ କେତେବେଳେ?
ହେଇଗଲାନ ବହୁତ ଦିନରୁ, କଣ କହିଲେ?
ମଙ୍ଗଳବାର ଶନିବାରେ ଓଷା କରନ୍ତି ନା କଣ?
ନାଇଁ ଓଷା ଶନି ଓଷା ହୁଏନା ବର୍ଷ ସାରା ଯୋଉ ଶନି ଓଷା କରେ ମୁଁ ସ ବର୍ଷ ସାରା ଆମେ ସା ରେ ମୁଁ ଅରୁଆ ଖାଉ।
ଓହୋ।
ଆଉ ମଙ୍ଗଳବାର ଆମେ ଦୁଇ ଯା ଯାଙ୍କ ଅରୁଆ ଖାଉଚୁ ପଣା ପାଣି ଦଉଚୁ ଘରେ ତ ଠାକୁରଙ୍କ ଯୋଉ ମଙ୍ଗଳାଙ୍କ ନାଁରେ ତେଇଆ
ହଁ ହଁ ପଣା ଢାଳନ୍ତି। ଉଁ ହଁ ଯିଏ ମଙ୍ଗଳବାର କରିବେ ବର୍ଷକ ମଙ୍ଗଳବାର ପଣା କରିକି ଢାଳିବେ ଆଉ।
ଯୋଉ ଦି ଯାଆଙ୍କ ତ ହେଇଥିପାଇଁ ଖାଉଚୁ ଅରୁଆ ଆଉ ସାନର ମୋର ଦି ଜଣ ଯାଙ୍କ ଯା।
ଓହୋ ଦିଅର ଯା ସବୁ ଏଖାଠି ଅଛ ନାଇଁ।
ହଁ ଆମର ଜଏଣ୍ଟ ଫ୍ୟାମିଲି।
ଓହୋ।
ମୋର ଶାଶୁ ଏକୁଟିଆ ଅଛନ୍ତି ଶଶୁର ନାହାନ୍ତି ଏସ୍ ପାଟ୍ କରି ଯାଇଚନ୍ତି।
ଓହୋ।
ସେଇ ଏଇ ଛୋଟିଆ ଫ୍ୟାମିଲିରେ ରହିଚୁ ଆଉ।
ହୁଁ ହଁ ହଁ।
ବୋହୁତ ଖୁସି ଲାଗେ। ଆଉ ଆପଣ କଁ ଏକୁଟିଆ ନା ଯା ଅଛନ୍ତି?
ନାଇଁ ଆମର ଇଏ ଏକା ଗୋଟେ ପୁଅ ଆଉ। ଆମର ଯା ନାହାନ୍ତି ଉଁ ଆମେ ଶାଶୁ ନାଇଁ ଶାଶୁ ଶଶୁ ଶୁର ହଁ ଅଛନ୍ତି।
ଅଛନ୍ତି ଆ ଅଛନ୍ତି ତ ଆଉ ଅଁ ହଁ। ଆଉ ଯାର ଅଛନ୍ତି ତ ଖୁସି ବାସିର ଅଛନ୍ତି ଶାଶୁ ଶଶୁର ଆପଣ ଆଉ ଆଉ। ଆଉ ଆଉ ରଜ କେମତି କଣ ପାଳିଲେ?
ହଁ ରଜ୍ ହଁ ରଜ ତ ଏବେ ଆଗୁରୁ ତ ନଥିଲା ଏବେ ତ ସେଇ ରଜ ମହୋତ୍ସବ ଏବେ ଯୋଉ ହଉଚି ଏ ବର୍ଷ ରୁ ଷ୍ଟାଟେ ହେଇଚି।
ରଜ ମହୋତ୍ସବ ଆମର ନାଇଁ ଆମ୍ ଆମର ଜଣେ ଏଇ ଆମର ଏଇ କୁଟୁମ୍ବରେ ଜଣେ ମରଯାଇଚନ୍ତି ତ ଆଉ ପୋଡାପୋଡିି ହବନି ପିଠା ପଣା ହେଇ ନଥିଲା ମରିଗଲେଣି ଦି ମାସେ ହବ ସେ ଥିଲାଗି ଆଉ ହେଲାନି ପୋଡା ପୋଡି ପିଠା।
ହଁ ହୁଏନି ବର୍ଷକ ଯାଗ।
ହଁ ପର୍ବପର୍ବାଣୀ କିଛି ହବନି ଆଉ।
ହଁ ଜାଣିଚି ହଁ ହଁ।
ନାଇଁ। ମୁଁ ରଜ ସେମିତ ବୁଲାବୁଲି କଲ ଆଉ କଁ ସବୁ ଫଙ୍କସନ୍ ହଉଥିଲା।
ରଜରେ ତ ବେଶୀ ପୋଡପିଠା ଫେମସ୍ ନା।
ହଁ ହଁ।
ନା ଆପଣଙ୍କ ଆଡ୍ ନାହିଁ।
ହଁ ରଜ ମାନେ ତ ପୋଡପିଠା ଆଉ ସବୁଆଡେ ଆଉ।
ହଁ ପରା ଇଆଡେ କହୁଚନ୍ତି ପୋଡା ଖାଇବେନି କିନ୍ତୁ ପୋଡ ପିଠା ହିଁ ଖାଇବେ ହୁଁ।
ହୁଁ ହୁଁ ପୂର୍ବ ଦିନରୁ ହବ ପୋଡାପୋଡି ଆଉ। ସଜବାଜ ଦିନ ଠାରୁୁ ଆଉ। ଆଉ ନରଦ୍ ଜ ମହୋତ୍ସବ ତ ପାଳନ ହଉଥିଲା ବୁଲ୍ ବୁଲାବୁଲି କରିଆକୁ ଯାଇଥିଲେ ଏ ଏ ଆଠ ଦଶ ସବୁ ଦୋଳି ଫୋଳି ଲାଗିଥିଲା। ଆଉ ଯୋଉ ସିରିଏଲ୍ ଆକ୍ଟରମାନେ ସବୁ ତିନ ଦିନ ଯାକ ଉଁ ମଝି ଦିନ ସିରିଏଲ ଆକ୍ ଟର୍ ସବୁ ଆସିଥିଲେ।
ହ
ଉଁ ଉଁ ଫାଷ୍ଟେ ଦିନ ଆସିଥିଲେ ବି ସେଇ ଫିଲିମି ଆକ୍ଟର ଆସିଥିଲେ।
ହୁଁ।
ଏଇ ବର୍ଷ ତ ମହୋତ୍ସବ କରିକି ସବୁ ଡାକ ଡେକ୍ କରିଥିଲେ ଆଉ। ଉ ଭଲରେ ସେଠି ସବୁ ଦୋକାନ ବଜାର ସବୁ ପଡିଥିଲା। ହଁ ହଁ ତ ହଁ ଖାଇଛ ରଜପାନ ର ରଜରେ ଉ ପାନ ମୁଁ ସେମିତି ଖାଏନି କିନ୍ତୁ ରଜରେ
ହେଲେ ରଜରେ ରଜପାନ ମିଠା ପାନ ଖାଇଦେଇଛନ୍ତି ଆଉ।
ଖାଇଛି ହଁ। ରଜପାନ ଖିଆ ହେଇଛି ଆଉ। ସିଆଡେ ଯାଇଥିଲୁ ଦୋଳି ଦୋଳି ଝୁଲିଲୁ ବୁଲାବୁଲି କଲୁ ଦି ଦିନି ଗଲୁ ସେଠି ରଜ ମହୋତ୍ସବ ଆଉ ସାନ ଝିଅ ସେଠି ସବୁ ଫଙ୍କସନ ହଉଥିଲା ସାନ ଝିଅ ଡ୍ୟାନ୍ସ ରେ ଭାଗ ନେଇଥିଲା। ହଁ।
ଓ ହୋ।
ଆଉ ସେଠି ବି ଯାଇଥିଲୁ ଆଉ ଆମର ଏଠି ଘର ପାଖରେ ବି ସେ ରଜ ମହୋତ୍ସବ ଆର ବର୍ଷ ଠାରୁ କରୁଛନ୍ତି ନାଇଁ ନାଚ ଶି ଖନି ଶିଖେନି ସେମତି ହଁ ଫୋନରୁୁ ଦେଖିକି।
ହଁ ଆଜିକାଲି ତ ଛୁଆ ଫୋନରୁ ଦେଖିକି ବହୁତ ସ୍ମାର୍ଟ ହଉଛନ୍ତି ଆଉ।
ହଁ।
ମୋର ଏମିତି ବଡ ଝିଅ ନାଚ ଦି ଝିଅ ଆଙ୍କ ନାଚ
ହୁଁ ହୁଁ।
ନାଚ ଗୀତ ଝିଅ ଏ ବଡ ଝିଅ ଟା ଏବେ ଟିକେ ଡ୍ରଇଂ ଭଲ ହଉଛି ଡ୍ରଇଂ ଟା ଟିକେ ଟିଉସନ କରୁଛି।
ଓ ଡ୍ରଇଂ କ୍ଲାସ ହଉଚି।
ହଁ ତାର ଏବେ ମାସେ ଦି ମାସ ହେଲା ବନ୍ଦ କରିଦେଇଥିଲେ ଏକ୍ଜାମ ପାଇଁ ଭଲ ଟିକେ ମାର୍କ ଏକ୍ଜାମ ରେ ଏଇ ଡ୍ରଇଂ କ୍ଲାସ୍ ଗଲେ ଆମେ ଏକ୍ଜାମ ରେ ଭଲ ମାର୍କ କରୁନି ଛୁଟି କରିଦେଇଥିଲି ଦୁଇ ମାସ ଭଲ ମାର୍କ ଆଣିଛି ସ୍କୁଲ ରେ। ଆଉ ଫେରେ ଏଇ ଦି ମାସ ପରେ ଫରେ ଏଇ ସଣ୍ଡେଟୁ ଛାଡିବି ମୁଁ କହିଲି ଫେରେ ଯାଅ କିଛି ଇଏ ନାଇଁ ଏଇ ସଣ୍ଡେ ଟୁ ଫେରେ ଯିବ ଆଉ ଦୁଇ ମାସ। ଛୁଟି ନେଇଯାଇଥିଲି ଆ ଏଇଟା ସପ୍ତମ ହେଲା।
ଓହୋ।
ଝିଅର ବଡ ଝିଅର ସପ୍ତମ ସାନ ଝିଅର ପ୍ରଥମ।
ହୁଁ ହଁ ମୁଁ ଆମର ମୋ ସେ ଦିଟା ଝିଅ ହଁ ହଁ ଦୁଇଟା ଝିଅ। ହଁ ହେଇଛନ୍ତି ତ ଝିଅ ବି ତ ଭଲ ପୁଅ କଣ।
ଝିଅ ସବୁଠୁ ଭଲ ଝିଅ ଆମକୁ ଦେଖୁଛି କହୁଚି ତମେ ବହୁତ ଲକି। ଆମର ଦିଝିଅ ବହୁତ ଲକି ଆମ ଘରକୁ ଯିଏ ଆ କୋହୁଛି କୋଛି ଆପଣଙ୍କର କଣ ପୁଅଝିଅ ମୁଁ କହିଲି ଝିଅ ଦୁଇ କହିଲେ ଝିଅ ଦୁଇ କହୁଛ ଆଉ କୁହ ବହୁତ ଭଲ ଆପଣ ବହୁତ ଭାଗ୍ୟବାନ ବୋଲି ଭଗବାନ ଆପଣ
ଝିଅ ଦେଇ ଦେଇଛନ୍ତି ହଁ ସେଇଆ ତ ଆଉ। ହଁ ମତେ ବି ସେଇଆ କୁହନ୍ତି ଆଉ।
ହଁ ମୁଁ କହିଲି ନାଇଁ ପୁଅ ଝିଅ ଏମିତି କିଛି ମୋର ଫରକ ନାହିଁ ଝିଅ ଭଲ
ହଁ ଯାହା ସେଇଟା କୋହୁ ଆମ ହାତରେ କଥା ଅଛି ଠାକୁରଙ୍କର ଠାକୁରଙ୍କର ଯାହା ଦବା କଥା ଦେଲେ ଆମ ହାତରେ ଅଛି ପୁଅ ଅଛି।
ଭଗବାନ ହେ କର୍ମ ଦେଇଛନ୍ତି ନିଶ୍ଚିନ୍ତ ଫଳ ହିଁ ସେ ଦେବେ।
ହଁ।
ତାହଲେ ଆଜି ଖାଇ ପିଇକି ରେଡି ଆଉ? ଆଉ କଣ କୁହନ୍ତୁ ଆଉ ଆପଣଙ୍କ ଆଡ଼େ କଣ ଫେମସ? ରାତିକି ଦେଖିବା କହୁଥିଲେ ପନିର ଆଣିଚି କଲେ ପନିର ଟୀକା କରିବା ପାଇଁ ଦେ ଖିଆ ଭାବୁଥିଲି ଟୀକା କରିବି କି ଛାଣିଦେବି ଯୋଉ ଇଏ କର୍ଣାଫ୍ଲାୱର୍ ହେରିକା ଦେଇକି। ପକୋଡ଼ା ବନେଇଦେବି ବୋଲି ଭାବୁଛି ପନିର ରେ।
କଣ ରୁଟି?
ହଁ ରାତିକି ରୁଟି ଖାଆନ୍ତି ସାର ରୁଟି କୋଉଦିନ ସେମତି ତାଙ୍କର ଖାଇବାରେ ଠିକ ନାହିଁ କୋଉଦିନ ଖାଲି କ୍ଷୀର ପିଇକି ବି ଶୋଇପଡ଼ନ୍ତି ସିଏ ଖାଇବାରେ ଏଇସ
ରୁଟିରେ ପନିର ପକୋଡ଼ା।
ପନିର ପକୋଡ଼ା କରିବି ରୁଟି ରୁଟି କରିବି ବୋଉହୋରକା ଖାଇବେ ତାଙ୍କ ପାଇଁ ତରକାରୀ କରିବି ନା।
ହୁଁ ଓହୋ।
ଆଉ ବୋଉ ପନିର ଖାଆନ୍ତି ନି ତାଙ୍କ ପାଇଁ ଯାହାହେଲେ ସନ୍ତୁଳା ହବ କି ଭଜା ଭୁଜି ହବ। ଆଉ ଆଉ ଆମେ ସବୁ ଖାଇବୁ ସାର ଛାଣିଦେଲେ ଖାଲି ପାଟିରେ ଖାଇବେ ସେ ଖାଇବେନି ରୁଟିରେ।
ଓହୋ ହଁ ଆଉ ପକୋଡ଼ା ତ ଖାଲି ପାଟିରେ ଖାଇବେ।
ହ ସେ ପକୋଡ଼ା ଖାଇଲେ ଆଉ ରାତିରେ ଖାଇବେନି ରାତିରେ କ୍ଷୀର ଟିକେ ପିଇକି ଶୋଇପଡ଼ିବେ। କ୍ଷୀର ଯୋଉ କରାହଉଛି ନା ଅଣା ହଉଛି। କ୍ଷୀର ଦି ଲିଟର ସେ ବି ଝିଅ ଟିକେ ଟିକେ ପିଅନ୍ତି ସାର୍ ବି ପିଅନ୍ତି ମୋ ଦିଅରେ ପିଅନ୍ତି ସମସ୍ତେ ଘରେ ପିଅନ୍ତି ଆମର ଅଛନ୍ତି ଗାଈ ନା।
ଓହୋ।
ଆ କଣ? ହୁଁ ଗାଈ ଅଛନ୍ତି ବୋଉ
ଦେଢ଼ ଲି
ନାଇ ଗାଈ ଦିଟା ଅଛନ୍ତି ଦିଟା ଅଛନ୍ତି ଯେ ବୋଉ ତାଙ୍କ ହୁଁ ହୁଁ।
ଉଁ ଛୁଆ
ସେଇରାକ ଏଇ ବୋଉ ଗାଈ ସେବା କରନ୍ତି।
ହୁଁ। ନା ଆମର ଗାଈ ଫାଇ ରଖିନାହାନ୍ତି ଯାହା ଚାହା ହୁଏ ଚାହା ଆମର ଦିନକୁ ହୁଏ ଚାରି ପାଞ୍ଚ ଥର। ହଁ କିଣା ହୁଏ।
ଆମର ଦି ଥର ସକାଳ ହବ ସନ୍ଧ୍ୟାରେ ହବ ମୁଁ ଟିକେ କେତେବେଳେ କେମତି
ଆମର ସକାଳ ସକାଳେ ଦିଥର ସନ୍ ଉପର ବେଳା ଦି ଥର ଏଇ ଚାରିଟା ବେଳୁ ଥରେ ହବ ସନ୍ଧ୍ୟା ବେଳୁ ଥରେ ହବ ଆଉ ପୁରା ଭୋରୁ
ହଉ ତମେ ଯାଅ କଣ କର ହଉ ମୁଁ ର ଖୁଚି ତମେ କଣ କର?
ହଁ ହଉ ରଖ।